ହ୍ୟାଲୋ।
ହ୍ୟାଲୋ।
ହଁ କହ?
ଓ ହୋ କଣ ଖାଇଛ?
ଗୁପଚୁପ।
ଗୁପଚୁପ୍ ଖାଇଛ ଗୁପଚୁପ୍ ତାହଲେ ତମର ଫେବରେଟ୍। ହଁ ମୁଁ ବି ସେଇ ଗୁପଚୁପ ଖାଏ ଆଛା। ଫେବରାଟ୍ ଆଉ ଆ ଏଇ ଉଁମ ଆଁ ଲୋକେସନ୍ ତ କହିହବନି। ଗୋଟେ ଭଲ ଜାଗା ମୋ ସାଙ୍ଗ ମତେ ରେକମେଣ୍ଡ କରିଥିଲା ସେଇଠି ଖାଇଲି ଆଉ
ତମକୁ ଗୁପଚୁପ ପସନ୍ଦ?
ନା ହଁ ଗୋଟେ ଆଡୁ ହଁ ଗୋଟେ ଆଡୁ ନା।
ଏଇଟା କେମିତିଆ ଗୋଟେ ଆଡୁ ହଁ ଗୋଟେଆଡେ ନା?
ମାନେ ମୋ ସାଙ୍ଗର ଟିକେ ଫେବରେଟ୍ ତ ତ ମୁଁ ନିଜେ ଏତେ ଖାଏନି ତ ମୋ ସାଙ୍ଗ ଖାଏ ମାନେ ମୁଁ ବି ହାତରେ ତାଳି ବଜାଏ ଆଉ କଣ ଗୋଟେ ହାତରେ ଥୋଡ଼ି ନା ତାଳି ବାଜେ। ସେ ସାଦ ଆଉ ସେଇ ସେଇ ଇଏରେ ମୋର ପେଟ ପୂଜା ବି ହେଇଯାଏ।
ହୁଁ ଉଁ ଭଲ ଭଲ।
ଆଜ୍ଞା।
ଆଉ କିଛି ଖାଇନ ଗୁପଚୁପ ହିଁ ଖାଲି ଖଇଚ ହଁ ହଁ। କଁ କଇଁଥେଲ।
ଗୁପଚୁପ ଆଉ କୁରକୁରି ଖାଇଥିଲି।
ଓହୋ।
ଆଜ୍ଞା।
ସାଙ୍ଗକୁ କଣ କହିଥିଲ?
ରହିଯାଅ ଟିକେ ମୋ ଆଖିରେ ପଡିଗଲା।
କଣ?
ମୋ ଆଖିରେ ଇଏ ପଡିଗଲା।
ଓହୋ।
ଟିକେ ଲାଇନ୍ ରେ ରହି ଆଉ ଆଉ।
ଅ ହଉ।
ହାଲୋ।
ହଁ କୁଅ। ତମ ସାଙ୍ଗକୁ ତମେ କଣ କହିଥେଲ?
ସାଙ୍ଗ କୁ କିଛି ନାଇଁ। ସାଙ୍ଗକୁ କଣ ଖୁଆଇଥିଲି? ନା କଣ ପଚାରୁଚ, ସାଙ୍ଗକୁ କହିଥିଲି ଯେ। ଫଟୋ ଇଏ କରିବ ବୋଲି।
ହୁଁ ହୁଁ।
ଫଟୋ ଭଟ ସେ କରିଥିଲା, ମୋ ଆଗରେ କାଇଁ। ଏବେ ଇଏ ହେଲା ବେଳକୁ ସେମ୍ ଯୋଉ କଥା କୁ ସେଇ କଥା।
ଓହୋ ସେଇଟା କଣ ପ୍ରୋବ୍ଲେମ ହେଇଥବ ଭଗବାନ ଙ୍କୁ ଜଣା କଣ ତମ ଆଖି ଆଗରେ ତ ସାଙ୍ଗ ତମର କରିଥିବ।
ହଁ।
ହୁଁ ତାହେଲେ ତ ହେଡା କିଛି ଅଲଗା ପ୍ରୋବ୍ଲେମ ହିଁ ହଉଥବ।
ନାଇଁ ମତେ ଲାଗିଲା ସେ ଘରକୁ ଏବେ ଯାଇ ଛି ନା ତ ଘରକୁ ଯାଇ ଫେରେ ସେଇ କାମ କରିଦେଇଥିବ।
ନା ନା ସାଙ୍ଗ ଯୋଉଟା ଥରେ ବାଦା କରେ ସେକେଣ୍ଡ ଟାଇମ୍ ରେ ଆଉ ଦୁଆରେ ନି।
ଆଚ୍ଛା ଏମିତି କି ସାଙ୍ଗର ରିସ୍ତା।
ହଁ।
ଆଚ୍ଛା।
ହଁ ପରା।
ଓହୋ।
ଆଉ ତମର ହାଲଚାଲ ସବୁ କଣ?
କିଛି ନାଇଁ ଏଇ ନାଇଁ ସାଙ୍ଗ ଖେଳଆକୁ ଯାଇଥିଲି ସେ ମୋ ମୁହଁ ରେ ନା କହିଦେଲା।
ଓହୋ ସବୁଦିନ ଖେଳିଆ କଣ ଭଲ।
ନା ଗୋଟେ ଆଡୁ ତ ହେଲଥ୍ ଭଲ ରହିବ ଖେଳିଲେ। ଆଉ ଗୋଟେ ଆଡୁ ଭଲ ନୁ ନୁହେଁ କି ଟାଇମ୍ ଏତେ ନାହିଁ। ଟାଇମ୍ ୱେଷ୍ଟ ହଉଚି ସେଥିରେ ବି ନା ଆଉ ଅଲଗା କାମ ବି ଅଛି।
ହଁ। ସେଇଟା ବି ଆଉ କାଲି ବି କିଛି ଗୋଟେ ପ୍ରୋବ୍ଲେମ ହେଇଥିଲା ସେଥିପାଇଁ ବି ନାଁ କହିଥିବ ଗେମରେ ଆଉ।
ହଁ ହଁ। ଛ। ଡ ଲାଷ୍ଟରୁ ତ ରେଜଲ୍ଟ ନାଁ କହିଛି ଆଉ ମନ ଦୁଃଖ ଆଉ କଣ କହିବି।
ହଁ ରେଜଲ୍ଟ ନାଁ ତମେ ବି ବୁଝିବା କଥା କାହିଁ ନା କହିଲା।
ହଁ ବୁଝୁଛି କିନ୍ତୁ ଆଉ ଗୋଟେ ମନ ମୋର ହଁ ବୁଝୁଛି କିନ୍ତୁ ମନ ମାନୁନି। ଗୋଟେ ଆଡ଼ୁ ହେଡସ୍‌ ରେଟ୍ ଦଉଛି। ଦେଲାନି, କି ଗେମ୍ ଖେଳିଲାନି, କି କିଛି କଲାନି।
ତାହାଲେ ଯୋଉଟା ଭୁଲ୍ ହେଇଥିଲା ସେଇଟା ଟିକେ ମନପକେଇ ଦିଅ।
ହଁ ସେଇଟା ତ ମନପକେଇ ଦେଉଛି ଆଉ। ଆଉ ମନ ତ କହିବ ସବୁବେଳେ। ମନ ତ ବୃନ୍ଦାବନ ଜାଣିଛ। ମନ କେବେ ଇଏ ହେଇପାରିବନି।
ଆଚ୍ଛା।
ହଁ ମନକୁ କେବେ କଣ ଶାନ୍ତି ମିଳୁଛି।
ହୁଁ ହୁଁ।
ତ ତାକୁ ଅଶାନ୍ତି ମିଳିଲେ ପୁରା ମୁଡ୍ ଖରାପ। ଦେହ ଖରାପ, ସବୁ ଖରାପ ହେଇଯିବ ଆଉ।
ଉଁ ହୁଁ ଆଉ କୁଆଡେ ମନ ପଳେଇବ?
ଆଁ ଆଉ କୁଆଡେ ମନ ଯିବନି କିନ୍ତୁ ମନ ଭାଙ୍ଗି ଦେଇଛନ୍ତି ଆଉ ସାଙ୍ଗ ଆଉ କଣ କରିବା।
ଆଚ୍ଛା।
ଆଜ୍ଞା ଏତେ ଟ୍ରାଏ କରୁଥିଲେ ଖେଳିବା ପାଇଁ ଦେଲେନି ଆଉ, ଖେଳିଲେନି ଆଉ ବା ଓଲଟି ବାହାର କରିଦେଲେ କାମ ଦେଇକି।
ଓହୋ।
ଟିକେ ଦୁଃଖ ଲାଗିଲା ସାଙ୍ଗ ପ୍ରତି ବଟ୍ କଣ କରିବା।
ଆଉ ସବୁ ହାଲଚାଲ୍ କଣ?
ହାଲଚାଲ୍ କିଛି ନାହିଁ ଏବେ ଏଇ ଡ୍ରାଇଭିଂ କରିକି ଯାଉଛି।
କୁଆଡେ ଯିବ ଏବେ? ହାଲୋଉ।
ତିନିଥର କଲ୍ ଆଇଲାଣି କମ୍ପ୍ୟୁଟର କ୍ଲାସ୍
ତମ ଭଏସ୍ କଟ୍ ହଉଛି।
ହାଲୋ।
ହଁ କୁହ କୁଆଡେ ଯିବ ଏବେ?
ଏବେ ମୁଁ ଯାଉଛି କମ୍ପ୍ୟୁଟର କ୍ଲାସ। ରୋଡରେ ଅଛି କମ୍ପ୍ୟୁଟର କ୍ଲାସ ଯାଉଛି।
ଓ।
ଆଉ କୁହ ତମ ବିଷୟରେ। କଣ କଣ କେମିତି ହେଇଛି ଆ
କଣ ସବୁ ହବ ହାଲଚାଲ୍ ତ ଠିକ୍ ଠାକ୍। ଏବେ ତ ମୋ ସାଙ୍ଗ ଆସିଥେଲା, ତା ସହିତ ଦେଖ୍ ଖା, କଥାବାର୍ତ୍ତା ମଜାମସ୍ତି କରିକି ସେ ଗଲା ଏବେ। ଏବେ ଯାଉ ଛି ଟିକେ ଭାବୁଛି ଇଣ୍ଟର୍ନସିପର ରିପୋର୍ଟ ଲେଖିନି କୋଉଦିନଠୁ। ଭାବୁଥିଲି ଟିକେ ଲେଖ୍ ଖିଦେବି ବୋଲି।
ଆଚ୍ଛା ହଉ ତାହେଲେ ମୋ ସହିତ ଆଉ କଥା ହେଇପାରିବନି ଆଉ। ମୁଁ ଭାବୁଥିଲି ଆଜି କଥା ହବା ଟିକେ।
ହଁ ହଁ ସିଓର୍ ସିଓର୍ କଥା ହବା। ବେଶୀ ନାହିଁ ରିପୋର୍ଟ ଅଳ୍ପ ଟିକେ ଅଛି ଲେଖ୍ ହେଲେ ଜଲ୍ଦି ସରିଯିବ ନହେଲେ ମୁଁ ଲେଖି ଲେଖି ବି କଥା ହେଇପାରିବି କିଛି ଅସୁଦା ନାଇଁ।
ହଁ ଠିକ୍ ଅଛି ତାହେଲେ
ହଁ।
ହଁ ଆଉ କୁଅ ତମକୁ କଁ କଁ ଖାଇୟାକୁ ଭଲ ଲାଗେ କଁ ଖାଇଲ?
ଆଜି ତମ ସାଙ୍ଗ ମୋ ପାଇଁ ଲଞ୍ଚ ଆଣି ଦେଇଥେଲା। ଆ ନଥିଲା ବଟ୍ ତା ଲଞ୍ଚ ଟିକେ ସେୟାର କରିଦେଲା। ଅ ସେଇ ତିରୁଡୁ ନା ମେହରବାନ କରନି ଛାଙ୍ଗ ଅବସଲି ତା ଫର୍ସିଂ କଲା ତା ଫର୍ଜି ସେଇଟା ଆଉ ଅଟେ ସାଙ୍ଗର ହେଲ୍ପ କରିବା।
ଉୁଁ।
ହଁ ସେ ସେଇତାଏ କାମ ର୍ ତଲ ମୁ ଯାହା ହଉ ମୋ ପେଟକୁ ଦିଟା ଖାଇବା ଦେଲା ବାହାରୁକୁ ଯିବ ପଡଥାନ୍ତା ଖରାରେ ଖରା ବି ଆଜି ଜୋର ହଉଥିଲା।
ଓହୋ।
ତ ମତେ ଖରାକୁ ଯିବାକୁ ବି ବଞ୍ଚେଇଦେଲା ମୋ ପେଟ ବି ପୁରେଇ ଦେଲା। ସେଥିପାଇଁ ଆଜି ତାର ଭଲ ହଉ ଆଉ।
ମାନେ ସାଙ୍ଗ ଟା ବହୁତ୍ ମହା ଇଏ କରୁଚି ଆଉ ସାହାଯ୍ୟ କରୁଚ଼ି ଆଉ। ତା କର୍ତ୍ତବ୍ୟ ବି କରୁଚି ସାଙ୍ଗ ହିସାବରେ ମାନେ ସର୍ବ ସର୍ବ ଗୁଣ ସମ୍ ସପନ ଆଉ।
ମା ସେଇଟା କହିଲେ ଠିକି ନୁହଁ କେହି ସର୍ବଗୁଣ ସମ୍ପନ୍ ନୁହଁ।
କେହି ସର୍ବଗୁଣ ସମ୍ପନ୍ନ ନୁହନ୍ତି ଆଚ୍ଛା ତମର ତ ସେଇ କଥା ଆଉ। କେବେ କାହାକୁ କ୍ରେଡିଟ୍ ଦେଇପାରିବନି ଆଉ।
କ୍ରେଡିଟ୍ ଦେବା ମନା କରୁନି କେମିତି ପୁରା ଗୁଣରେ ଭଲ ତ ମୁଁ କଇପାରିବିନି ନା।
ଆଚ୍ଛା ତାହେଲେ ପୁଣି ଆଉ ଟିକେ ପଡିବ ନା ଆଉ।
ହଁ ଅ ମଣିଷ ଜୀବନ ନା ପୁରା ଭଲ ନୁହଁ।
ଏଇ ପା ମଣିଷ ଜୀବନ ନା ଯାହା ହେଲେ ଭଲ ଜିନିଷ କେବେ ଦେଖ୍ ଖନ୍ତିନି ସବୁବେଳେ ଖରାପ ଗୋଟେ ଜିନିଷ କରିଦେଇଥିବ ସେଇଟାକୁ ଅନେଇଥିବେ। ସାରା କଳି କରିବେ ଇଏ କରିବେ ଏମିତି କରିବ ଆଉ।
ସେଆଇଁ।
ନା ମୋ ଗୁଣ ହେଲା ମୋ ସାଙ୍ଗକୁ କେ ତେ ମୁଁ ସାଇଟିରେ ରଖିପାରିବି ଯଦି ସେ ସାଇତିରେ ରହିଲା ଭଲ କଥା ନ ରହିଲା ଆଉ କଁ କରିପାରିବି କାନ୍ଦି ବିନା କଁ ତା ଆଗରେ।
ହୁଁ କାନ୍ଦିଲେ କଁ ଆପଣଙ୍କ ଇଜତ ପଳେଇବ।
ନା କାନ୍ଦିଲେ କାନ୍ଦିଲେ କଁଟା ରେଜଲ୍ଟ କଁ ମିଳିବ କି କାନ୍ଦିଲେ କିଛି ମିଳିବନି। ସିଏ ସୁଧରିବନି କି ବୁଝିବନି ତାଏଲେ ମୁଁ କାନ୍ଦିିକ ଲାଭ କ ହଁ ଆମ ସାଙ୍ଗ ସୁଧୁରିଚି। ବଟ୍ ତାକୁ ଦିଟା ସର୍ତ ଦେଇଥିଲି। ତ ସେ ଦିଟା ସେ ପାଳନ କରି ପାରୁନି। କେବେ ଗୋଟେ ପାଳନ କରୁଚି ଗୋଟେ ରୁ କରିପାରନି ଆଉ ଗୋଟେ କରୁଚି କରିପାରୁନି ଏମିତି ଚାଲିଚି ତାର ଆଉ।
ହଁ ସେଇଟା ଆପଣ ଆଡଜେଷ୍ଟ କରିଦେବେ ନା କରିପାରିବେନି?
ନା ମୁଁ ଆଡଜଷ୍ଟ କରିପାରିବିନି ଦିନେ ଦି ଦିନି ହଁ। ଜାଣିକି ରହିଯିବି ଯେଦି ସବୁଦିନ ଗୋଟେ ଜିନିଷ ହବ ତାହେଲେ ମନହିଁ ଉଠେଇଯିବ ସେଠୁ
ଅଁହଁ ସେମିତି କଁ କରୁଚ଼ି।
ନା ସେଟା କହିହବନି ଏମିତିଆ କାମ କରୁଛି।
ହଁ।
ଯୋଉଟା ତାକୁ କହିଥିବି ଏଇ ଜିନିଷ ହିଁ କରେନି ମତେ ଭଲ ଲାଗେନି। ସେଇ ଜିନିଷ କରେ ସେଇା ମତେ ଭଲ ଲାଗେନି ଆଉ ଦିନ ନା ଦି ଦିନ ଠିକ ଅଛି। ଟିକେ ବି ସବୁଦିନ କରିବ ତାହେଲେ ମନ ହିଁ ହଟିଯିବ ନା ତା ଉପରୁ।
ଅ ହଁ ତାହାଲେ ଆପଣ ଆଉ କାହାକୁ ଖୋଜିସାରିଲେଣି ବୋଧେ। ନୁଆ ସାଙ୍ଗ।
ଯିବି କଣ ଗୋଟିଏ ବୋଲି ସାଙ୍ଗ ତାରି ସହିତ ସ ସିଏ ତ ସପୋର୍ଟ କରିବନି। ଏ ଅଛନ୍ତି ବାଣ ମା ତାରା ସବୁ ଏମତି ବୁଲୁଛନ୍ତି। ସେମିତି ହବୁ ଅଛି ସାଙ୍ଗ ତାହେଲେ ତାକୁ ଆଉ କଣ କହିବି। ଯେମିତି ସାଙ୍ଗ ହିସାବରେ ରହିବା କଥା ସେ ରହିବନି। ହଁ ଆଉ ତାଠୁ ଆଉ କୋଉ ହିସାବରେ ରଖିବି ତାକୁ।
ଆଛା।
ସେ ତା କର୍ତ୍ତବ୍ୟ ଟିକେ କରୁ ମୁ ମଁ ଆଡୁ ସବୁ କି କର୍ତ୍ତବ୍ୟ କରେ। ସେ ଜଦି କହିବ ମୁଁ ଟୋଟାଲି କଥା ମାନିବିନି କିଛି କରିବିନି। ତା
ଆମେ ପରେ କଥା ହବା ତମ ସାଙ୍ଗ ବିଷୟରେ ଆଉ
ହଁ ହଉ।
ହୁଁ।